ହାଲୋ, ହାଲୋ, ହାଲୋ ହାଲୋ, ହାଲୋ।
ହାଲୋ। ଶେଖର ବାବୁ କେମିତି ଅଛନ୍ତି?
ହଁ ଭଲ। ଆ ଜାଣି ଶୁଣି ଆ କହୁନ ନା?
କଣ କହୁନ ମୁଁ ତ କହୁଛି କହୁନାହାନ୍ତି କଣ କହୁଛନ୍ତି?
ଆଉ କଣ କରୁଛ?
ମୁଁ ଆମର ଏଇଠି ଗରମ ହଉଥିଲା, ଆମେ କୁଲର ଗୋଟେ ନଗେଇକି ଶୋଇଛୁ ଆଉ।
ହଁ ହଁ।
ଆମର, ହଁ ଚିକୁ ଭାଇଙ୍କର ଟିକେ ଲଟେରୀ ଲାଗିଯାଇଛି।
କଣ ହେଇଛି?
ଲଟେରୀ ଲାଗି ଯାଇଛି। ମାନେ ତାଙ୍କୁ ତ ବିନା କିଛି କରିକି ତାଙ୍କ କଲେଜରେ ତାଙ୍କର ମାନେ ତାଙ୍କ ଯୋଉ
ଆଜ୍ଞା ହଁ ହୁଁ।
ହଁ, ସେ ଟିଚର ମାନେ ତାଙ୍କୁ ଦେଇ ଦଉଛନ୍ତି। ବହିପତ୍ର ଏମିତି ସବୁ ଯାକ ମାନେ ମାଗଣା ସବୁ।
ଦିଟା ଆଣିଦେଇଛୁ।
ହାଁ।
ତମେ ତ କଣ ଆଜି ଦିଦିଟା ଆଣି ଦେଇଛି ନମ୍ବର।
ସେଇ ଛାଡ ସେଟା ବେକାର। ମୁଁ କହିଲି ଆମର ଏଇ ଯୋଉ ଆମର, ଆମର ନାହାଁକି ଚିକୁ ଭାଇ ନା ତାଙ୍କର କଲେଜରେ ତାଙ୍କର ଯୋଉ ଦିଦି ଅଛନ୍ତି, ସିଏ ରିଟାର୍ଡ ନେବେ। ଅବସର, ଅବସର ନେବେ, ଅବସର।
କିଛି ଖରାପ ଅଛି ଟିକେ ସେ ଯାହା ଟିକେ ଆଡଜଷ୍ଟ କରିଛନ୍ତି ହଉନି ସେ ସେଇଟା ଖରାପ ଅଛି। ଦେଖୁନୁ ନଟ ଟା ଚୂର୍ଣ୍ଣ ଖାଇଯାଇଛି। ହଁ ହଁ କୁହ କୁହ।
ହଁ ଚିକୁଙ୍କର ଯୋଉ ଅଛନ୍ତି। ଯୋଉ ଟିଚର ଅଛନ୍ତି ସେ ଅବ ସର ନେବେ। ମାନେ ରିଟାର୍ଡମେଣ୍ଟ।
ହଁ ତାଙ୍କ ପାଇଁ ବୁଝି ହବ।
ନାଇଁ ବୁଝି ହବନି। ସେ ରିଟାୟାରମେଣ୍ଟ ନବା ପୂର୍ବରୁ ୟାଙ୍କୁ ମାନେ ଚିକୁବାବୁଙ୍କୁ ସବୁ ବହିଗୁରା ସବୁ ଦେଇଦେଲେ। ନିଅ ତମେ ପଢାପଢି କରିବଏମିତି କହି, ତାଙ୍କୁ ପାଖାପାଖି ଛଅ ରୁ ସାତ ପ୍ରକାର ବହି ଦେଇଛନ୍ତି। ମାଗଣା ବହି ପାଇଲେ ଆଉ, ମାଗଣା ବହି ପାଇଲେ ଆଉ।
ବୁଝିଲି ପାରିଲି ହଁ ହଁ, ଆଉ ପଢାପଢି କେମତି? କି ଚାଲିଛି ଆପଣଙ୍କର?
ପଢାପଢି ତ ଭଲ ଚାଲିଛି କିନ୍ତୁ ମୁଁ ଭାବୁଛି ଆମର ବି ସେମିତି କିଛି ଗୋଟେ ରିଟାର୍ଡ଼ମେଣ୍ଟ ନେଇଗଲେ ମୁଁ ବି ମାଗଣା ବହି ପାଆନ୍ତି।
ହୁଁ ହୁଁ ହୁଁ।
ମୋର ଥରେ ମନ ଅଛି ମାନେ ଥରେ ବର୍ଷା ହଉଥିଲା। ତ ମୁଁ ଆମ ଡିପାର୍ଟମେଣ୍ଟକୁୁ ନ ଯାଇକି ମୁଁ ତାଙ୍କର ଇକୋନୋମିକ୍ସ ଡିପାର୍ଟମେଣ୍ଟ କୁ ପଳେଇଥିଲି।
ଓ ହୋ ହଁ।
ସେଠି ତାଙ୍କର ମ୍ୟାାମ ମତେ ଦେଖିଦେଲେ ମୋତେ କହିଲେ କିରେ ପୁଅ- ତୁ ଆମ ଡିପାର୍ଟମେଣ୍ଟ ର ମୁଁ କହିଲି ନାଇଁ ମ୍ୟାମ୍ ମୁଁ ମ୍ୟାଥ୍ ମେଟିକଶ୍ ର। ନା ୟାଡେ କଁ କରୁଚୁ ମୁଁ କହିଲି ବର୍ଷା ହେଲା ଆଉ ସେଥିରୁ ଆମ ଡିପାର୍ଟମେଣ୍ଟକୁ ନ ଯାଇକି ଏଠିକି ପଳେଇ ଆସିଲି, ଆଉ ତ ହେଲା ତାପରେ ସିଏ କଁ କଲେ ତାଙ୍କ ଡିପାର୍ଟମେଣ୍ଟ ରେ କାମ ଚାଲିଥିଲା ମାନେ ଜିନିଷ ପତ୍ର ବୁହାବୁହି କରିକି ତାଙ୍କ ଆଉ ଗୋଟେ ରୁମକୁୁ ସିଫ୍ଟ ହଉଥିଲା ମତେ କହିଲେ ତୁ ବି ବୁହା ମତେ କହିଲେ ତୁ ବି ବୁହା।
ହଁ।
ଭାଇ ମୁଁ ସେ ବର୍ଷାରେ ଓଦା ମଦା ହେଇ ଏତେ ବୁହାଇଲି ମତେ କହୁଛନ୍ତି ନେ ଦଶ ଟଙ୍କା ନେ କଁ ଗୋଟେ ଖାଇବୁ, ମାନେ ମାନିବାକୁ ପଡିବ ମୁଁ ସେଇତ କଥା ମତେ ଦଶ ଟଙ୍କା ଦୋଉଛନ୍ତି ନେ କଁ ଗୋଟେ ଖାଇବୁ। ମାନେ ଆଜିକା ଜ ମାନେ ସମାଜରେ ମାନେ ମୁଁ ବସ ରେ ଯାଉଛି ମୁଁ ଟଙ୍କା କୋଡିଏ ଟଙ୍କା ଦେଇକି ମୁଁ ବସରେ ଆଉଚି।
ବସ୍ ହିଁ କୋଡ଼ିଏ ଟଙ୍କା ଚାର୍ଜ ନେଇଯାଉଚି, ଦଶ ଟଙ୍କା
ସେଇ କଥା ମତେ ଦଶ ଟଙ୍କା ଦେଇ କହୁଛନ୍ତି ନେ କଣ ଖାଇବୁ। ଦଶ ଟଙ୍କାରେ କଣ ହବ ତେମେ ନିଜେ କହିଲ?
ଛାଡ କଞ୍ଜୁସ୍ ଲୋକ ସେମିତି ଆଉ କଣ କରିପାରିବା।
ନାଇଁ ମୁଁ କାମ କରିଛି ନା ତାଙ୍କର ସେ ପ୍ରିଣ୍ଟର ମେସିନ ନେଇକି ଏ ଯୋଉ ସିଡି ରେ ଚଢିକି ଉପରେ ଶୋଇଚି, ହଁ। ଆଚୁଲି କାମ କରିବା ବଦଳରେ ସେ ମାର୍କ ଦେଇ ଦଉଛନ୍ତି। ପରୀକ୍ଷା ପାଇଁ କୋଶ୍ଚିନ୍ ବି ଦେଇ ଦଉଛନ୍ତି ଏସବୁ କାମ କରୁଚନ୍ତି। କିନ୍ତୁ ମୋର କିଛି ଲାଭ ହେଲାନି ଦଶ ଟଙ୍କାରେ ମୋର କଣ ହବ।
ଦଶ ଟଙ୍କା ତ ଆଜିକାଲି ଗୋଟେ ବିସ୍କୁଟ ବା ପ୍ୟାକେଟ ବି ଦଶ ଟଙ୍କା ହେଇଗଲା।
ସେଇ କଥା କିନ୍ତୁ ଭାରି ଚିକଣିଆ ନୋଟ ଟା ଦେଲେ ମତେ ଲାଗୁଚି ଖର୍ଚ୍ଚ କରିବା ତାଙ୍କର ଇଚ୍ଛା ନଥିଲା। ଚିକଣିଆ ନୋଟ।
ସେଥିପାଇ ତମକୁ ଧରେଇଦଲେ ନାଇଁ ଖର୍ଚ୍ଚ କର।
ହଁ ନାଇ ମୁଁ ତାକୁ ଏପନ୍ତ ବି ପାଖରେ ରଖିଛି ବେଳେ ବେଳେ ମନ ପଇଲେ ଭାରି ହସ ଲାଗେ ସେଦିନୁ ତାକୁ ଖର୍ଚ କରୁନି। ମାନେ ମୁଁ ପ୍ରିଣ୍ଟର ପ୍ରିଣ୍ଟର ତାଙ୍କର ସେ ବହି ଫହି ଓଦା ମୋଦା ହେଇ ତାଙ୍କୁୁବୁଆଇଲି ଏତେ କଲି ମୁଁ ଆଇଲା ବେଳକୁ ଲାଷ୍ଟ କୁ ଚିକୁୁ ପାଖରେ ମୁଁ ଥିଲି ନା ପୁଅ ଟିକେ ଶୁଣି ମୁଁ କହିଲି କଣ ହେଲା। ନା ଦଶ ଟଙ୍କାରେ କଁ ଖାଇବୁ। ଆମର ମନ ପଇଲେ ଭାରି ହସ ଲାଗେ, ଆଁ।
ଠିକ କଥା ହେଲାନି।
କଁ କରିଆ ଯାହା ଭାଗ୍ୟରେ ଅଛି ଆଉ।
ହଉ, ଯାହା ଇଛା।
ତମ ପଢାପଢି କେମିତି କଣ ଚାଲିଚି?
ହଁ ପ୍ଲସ୍ ଟୁ ମୋ ଆଜି ଫିଜିକ୍ସ ଟିୁସନ୍ ଥିଲା ସାର୍ ଦେଲେଣି ହୋମୱାର୍କ ବହୁତ ସାରା କାଲି ଛୁଟି ଅଛି ଯୋଉ କାଲି ସକାଳ ନଅଟା ରୁ କେମିଷ୍ଟ୍ରି ଅଛି ତାପରେ ଫିଜିକ୍ସ ସାଢ଼େ ଦଶଟାରୁ ସାଢେ ବାରଟା ଦି ଘ ଣ୍ଟା ଫେରେ ମ୍ୟାଥ୍ ଅଛି କାଲି ଆପ୍ଟର୍ ନୁନ ରେ ଚାଟା ପାନଷ୍ଟା କୁରଖିବେ ଏମିତି ସବୁ ପ୍ୟାକ୍ ସିଲ୍ ଆଉ ଭାଇ କୁହନି। ପଢ଼ା କଥା ଆଉ କିଛି କୁହନି ମୁଣ୍ଡ ଖରାପ କରିସାଇଲାଣୀ।
ଆଛା ଆଛା।
ଆଉ ତାପରେ ଆଜି ତ ସ୍କୁଲ ଯାଇଥିଲି ଆଉ ମୋର ଟେଷ୍ ଟ ହେଲା ଖେଳ ହେଲା।
ଉଁ ହୁଁ।
ଏମିତି କଥା ଆଉ କଣ କହିବି ତମକୁ ଆଜି ସୁନୁ ଖେଳ ହେଲା।
ହୁଁ।
ଆଉ ଆମେ ଗୋଟେ ଟିମ୍ ହେଇଥିଲା ଆଉ ଗୋଟେ ଟିମ୍ ଯାଇଥିଲୁ। ଅଣ୍ଡେଲ୍ ଗେଟିଙ୍ଗ୍ ଅଣ୍ଡେଲଗେଟ୍ ଥିଲୁ ଆମର ଫାଷ୍ଟ ଚାରି ଓଭର ଚାଳିସି ରନ୍ ମିଳିଲା ଆମକୁ
ମାନେ କ୍ରିକେଟ୍ ଖେଳିଲ?
କ୍ରିକେଟ୍ ହଁ।
ଆଚ୍ଛା।
ଫାଷ୍ଟ ଚାରି ଓଭର ମୁଁ ଆଉ ଗୋଟେ ପିଲା ଟେ ଗଲୁ ଚାଳିସି ରନ୍ ବାଡେଇକି ଆଇଲୁ।
ଆଚ୍ଛା।
ତାପରେ ସେମାନେ କଣ କଲେ ଆମ ବେଳକୁ ଆଚୁଆଲି ଷ୍ଟେପନୋ ନଥିଲା। ତ ଆମେ ଜାଣିନୁ ଆମର ସେମାନେ ଯେତେବେଳେ ବୋଲିଂ କରୁଥିଲେ ଆମର ଗୋଟେ ଅମ୍ପାୟାରିଂ କରୁ ଥିଲା ଆମ ଅମ୍ପାୟାର କହିଲା କି ନୋ ବଲ ଯୋଉଟାକି ଥିଲା। ତାଙ୍କ ପିଲା ତାଙ୍କ ଆଡୁ ଗୋଟେ ପିଲା ଅଛି କିପିଙ୍ଗ କରୁଥିଲା ସିଏ କହିଲା କି ସେଇଟା ନୁହେଁ ନୋବଲ ଆମର ନାହିଁ ମାନେ ଷ୍ଟେପ୍ନୋ ରଖା ହଉନି। ଠିକ୍ ଅଛି ତାପରେ ଖେଳିଲା ସେ ରନ୍ ଟା ବି କାଉଣ୍ଟ ହେଲାନି ଆମେ ମୋଟାମୋଟି ଚାଳିଶ ରନ୍ ଖଣ୍ଡେ କଲୁ। ତାପରେ ସେଇ ଭିତରେ ପାଟିତୁଣ୍ଡ ୱାଇଡ ଏଟା କାଇଁ ହେଲା ଏମତି ସବୁ ଝଗଡା ଯେନ୍ତି ଅଧିକ ପିଲା ହେଲେ ହଅନ୍ତିନି କି? ବାର ବାର ଏତିକି ପିଲା ଯଦି ଖେଳେଇବ ପାଟି ତୁଣ୍ଡ ହବ।
ହୁଁ।
ଏଟା ଟାଇମ୍ ୱେଷ୍ଟ ହେବ, ତାପରେ ତାଙ୍କର ଯେତେବେଳେ ବ୍ୟାଟିଂ ଆଇଲା ସେ ସୁରୁଖୁରୁରେ ବ୍ୟାଟିଂ କରୁଥିଲେ ଲାଷ୍ଟ ଓଭର ଦରକାର ଥିଲା ଅଠର ରନ ସରଚିସ୍ ପଣ୍ଡା ବୋଲି ଜଣେ ମହାନ୍ ସ୍ପିନର ବୋଲଡିଂ କରିଥିଲେ।
ହୁଁ ହୁଁ।
ସେ ପ୍ରଥମ ତିନୋଟି ବଲ୍ ତିନିଟି ଚାରି ଖାଇ ଆଉ ତିନୋଟି ବଲ ଛଅ ରନ୍ ଥିଲା।
ହୁଁ।
ବ୍ୟାଟ୍ସମ୍ୟାନ୍ ହଉଚନ୍ତି ସେଇ କିପିଙ୍ଗ ଯିଏ କରୁଥିଲେ ସିଏ ଭଲ ବ୍ୟାଟ୍ସମ୍ୟାନ୍ ଜଣେ।
ହୁଁ।
ସିଏ ଆଉ ଯୋଉ ତିନିଟା ବଲ୍ ଛଅ ରନ୍ ଥିଲା, ସେଇ ବଲ୍ ଯୋଉ ନେକ୍ସଟ୍ ଥା ଥାର୍ଡ ବଲ୍ ପକେଇଲେ ସିଏ ଥାର୍ଡ଼ ବଲରେ କଣ ହେଲା ଭଲ ବଲଟା ପକେଇଲେ ବା ଆଉଟ୍ ସାଇଡ଼୍ ଅପ୍ ଷ୍ଟମ୍ପ ପକେଇଲେ ସ୍ଲୋ ପକେଇଲେ ଇଏ କଣ କଲା ଲେଗ୍ ସାଇଡ଼୍ ଖେଳିବା ପାଇଁ ଯେମିତି ତମେ ବୁଲାଅନି ଲେ କ୍ରସ ବୁଲାଅନି?
ହୁଁ।
କ୍ରସ୍ ବୁଲେଇଲା ଟପେଜ୍ ହେଲା କିପର ଧରିଲା ଆମର ଆମେ କହିଲୁ ଆଉଟ୍ ସମସ୍ତେ ଦୋଉଡିଯାଇଚୁ ଆଉଟ୍ ଏଇଟା ଆଉଟ୍ ଏଇଟା ଆଉଟ୍ କାରଣ ଷ୍ଟେପ୍ନୋ ତ ନାହିଁ ଆମେ ଜଣିଚୁ। ସେଇଠୁ ବ୍ୟାଟ୍ସମ୍ୟାନ୍ ଗୋଳେଇଲା ଆଉ ତା ଯେମିତି ଅମ୍ପାୟାର ତାପରେ ଅମ୍ପାୟାର ସାଙ୍ଗେ ସାଙ୍ଗେ ଡାକି ଦେଇଛି ନୋବଲ ନା କଣ ନା ଷ୍ଟେପେ୍ନୋ ସେଇଠୁ ସାଙ୍ଗେ ସାଙ୍ଗେ ବ୍ୟାଟ୍ସମ୍ୟାନ୍ ଗୋଳେଇଲା ଆଉ ଏ ଏ ଏଇଟା ଷ୍ଟେପ୍ନୋ ଟା ଏ ଷ୍ଟେପ୍ନୋ ଅଛି ଷ୍ଟେପ୍ନୋ ଅଛି ଏ ନୋ ବଲ ପକେଇଚି ଏ ପକା ପକା ଆଉ ଦି ଟା ବଲ୍ ପକା ଆଉ ମୁଁ କହିଲି ଇଏ କି କଥା ତୁ କଁ ବେ ତୁ ବଡିଂ କଲା ବେଳକୁ ତମ ନିଜେ କହିଲୁ ଷ୍ଟେପ୍ନୋ ରଖାହେଇନି ତୋ ବେଳୁକୁ ହେଇଯିବ ଷ୍ଟେପ୍ନୋ ଫେରେ
ଆଚ୍ଛା।
ସେଇଠୁ ସର୍ଜେଶ ସାର୍ ଆମର କଣ କଲେ ନା ବଲ୍ ଫୋପାଡିକି ଯାଇ ଫୋପାଡି ଦେଇ ପଳେଇଲେ। କହିଲେ ମୁଁ ପକେଇବିନି ଯା
ଏମିତି କହିଲେ?
ହେଲା ଏମିତି କଥା ତାପରେ ଦି ତାପରେ ଆମର ପି ସାର୍ ବି ସେତେବେଳକୁ ପଳେଇ ଆସିଲେ।
କିଏ?
ପି ସାର୍।
ସିଏ ଯାଇଥିଲେ?
ପି ସାର୍ ହଉଚନ୍ତି ଯିଏ ଆମକୁ ଶିଖାନ୍ତି ଖେଳ ଫା ଫିଜିକାଲ୍ ଏଜୁକେସନ୍ ଟିଚର ପିଟ୍ ମାନେ ପି ଟିଚର। ଛୋଟ ପିଲାଙ୍କର ପିଟି ଟିଚର ଥାଆନ୍ତି ଆମର ଫିଜିକାଲ୍ ଏଜୁକେସନ୍ ଟିଚର ହୁଁ।
ହଁ ହଁ ପିଟି ଆଉ ପି ଟିଚର କହୁଛୁ। ପି ଟିଚର କହୁଛୁ ପି ଇ କହୁନୁ।
ହଁ ହଁ ସିଏ ଆସିଲେ ସିଏ ଆହୁରି ଗୋଟେ ଜନ୍ତୁ।
ଜନ୍ତୁ।
ସିଏ କଣ କହିଲେ ଆଁ ଆଁ ଦିଇଟା ବଲ୍ ତିନି ରନ୍।
ଦିଇଟା ବଲ୍ ତିନି ରନ୍ କହିଲେ।
ହଁ।
ଗୋଟେ ବଲ୍ ଡଟ ହେଲା।
ହଁ।
ବେଲ୍ ବାଜିଲା ପିଲା ସବୁ ଦୌଡିଲେ କ୍ଲାସକୁୁ ଆମେ ଜିତିଗଲୁ ଚାଲ ଭାଇ ଆଉ ଗୋଟେ ବଲ୍ ବାକି କିଥିଲା ପରେ ସେଇଥିରୁ ତାଙ୍କ ବାହାରୁ ପିଲା ବ୍ୟାଟ ଫାଟ୍ ଫୋପାଡ଼ି କହିଲେ ଆଉ ଗୋଟେ ବୋଲ୍ ଅଛି ପକା ପକା। ଇଏ ଭାଇ ସରିଯ୍ୟ ହେରିକା ବଲ ବଲ୍ ଫୋପାଡି କ୍ଲାସକୁୁ ଦୌଡିଲେନି।
ଆଉ
ବୋଲି କି ନାଇଁ ସିଏ ଭାଇ ସିଏ ଠିଆ ହେଇଛନ୍ତି ସେ ବ୍ୟାଟ ଧରି। ଠିଆଇଛନ୍ତି ବ୍ୟାଟିଂ କରିବେ ବୋଲି ବଲ ଦେଇ ଦୌଡ଼ିଲେଣି ବଲ ଫୋପାଡ଼ିକି ଦୌଡ଼ିଲେଣି ଉପରକୁ।
ମାନେ ତମ ପିଲାଗୁଡାଙ୍କୁ ମାନିବାକୁ ପଡିବ। ମାନେ କୋଉଠି କୋଉଠି ରଖୁଛୁ ଏମିତି ସବୁ ପିଲାଙ୍କୁ।
ଦିବ୍ୟାଂଶୁ ଆମ ସେକ୍ସନ ଥିଲା ତାଙ୍କୁ ପଠେଇଯାଇଛନ୍ତି ଆଶିଷ ଆମ ସେକ୍ସନ ତାକୁ ନେଇଯାଇଛନ୍ତି। ଏଇ ଅସିଧି ତାଙ୍କ ସେକ୍ସନ ଥିଲା ପଳେଇଛୁୁ। ସବୁ ତିନି ଜଣ ଯାକ ପଳେଇଛନ୍ତି।
ମାନେ କୋଉଠୁ ସବୁ ଏମିତି ଆ ସବୁ ପିଲାମାନେ ସବୁ ରଖୁଛ।
ସବୁ ଆଉଛନ୍ତି ଆଉ ସବୁ ଏଇ ଯୋଉ ନନ୍ଦନକାନନ ଧରା ହେଇକି ଆସିଛନ୍ତି।
ଓହୋ।
ତ ସିଏ ସିଏ ତ ଯାହା ହେଲା ସେ ଯୋଉ ବଲ୍ ଫୋପାଡ଼ି ଦେଇକି ତାଙ୍କ ସାମ୍ନ ଦୌଡିଲେ। ସିଏ ବି ଡାକୁଛନ୍ତି ଆରେ ଆସେ ଆସେ ଆସେ ପକା ପକା ପକା। ହଁ ଏମିତି ଆଉ ଗଟେ କମେଡି ହେଇଗଲା ପ୍ଲ ଚିିଡି କି ରାଗି ଗଲେ ତା ଆଉଥରେ ଗୋଟେ ମ୍ୟାଚ ପକେଇଛନ୍ତି ଆଉ ଦେଖିବା କି ଜିତୁଛି। ଆମର ଗୁରୁବାର କୁ ଗୁରୁବାର ଗେମ୍ ହୁଏ।
ସେମିତି ପୁଣି ଲାଷ୍ଟ ବଲ ରେ ପୁଣି ସେଇଆ କରିବ ପୁଣି ଲାଷ୍ଟ ବଲ୍ ଯେମିତି ହେଇଯିବ ସେମିତି ଦୌଡିବା ଆଉ।
ହୁଁ। ମ୍ୟାଚ ଆମେ ଜିତିକି ଥିଲୁ ଯେହେତୁ ସେମାନେେ ଗୁନ୍ଦରେଇଲେ କହିଲେ ଷ୍ଟେପଇଟା। ଭାଇ ସିଏ ଆଉଟ ହେଇଯାଇଥିଲେ ଦିଟା ବଲ ଛଅ ରନ୍ ଥିଲା କେହି କରିପାରିନଥାନ୍ତେ।
ହୁଁ ହୁଁ ହ ସେ କଥା ଛାଡ ଆ ସେ ସମ ସେ ଜାଡେଯା ହୋଇପାରିବେନି କି ଦିଟା ବଲ ଦଶ ରନ୍ ମାରିକି ଆଇପିଏଅଲ୍ ଟ୍ରଫି ଜିତେଇଦେବେ।
ହଁ। ନା ସେ ପିଲା କିନ୍ତୁ ତିନଟା ବଲ ରେ ତିନିଟା ଚଉକା ମାରି ଆଉ ତିନିଟା ବଲ ଛଅ ରନ୍ ରଖିଥିଲା।
ହ୍ୟାଲୋ ମୋ କଥା ଶୁଣ ମତେ ଗୋଟେ ହେଲପ୍ ଦରକାର ମୋ ପାଇଁ ଗୋଟେ ଜିମେଲ ଦିଅ ମତେ। ମୋର ସେ ଜିମେଲ ଗୋଟେ ସଟେଜ୍ ପୁଡୁଛି ତ ମୋର ଗୋଟେ ଆ ଆକାଉଣ୍ଟ କ୍ରିଏଟ କରିବାର ଅଛି ଜିମେଲରେ ନାଇଁ ଏବେ ଦିଅ। ମୋର ଏବେ ଦିଅ।
ମୋ କାମ ପଛରେ ଚାଲିଛି ମୋ କାମ ଟିକେ ଅ
ସିଏ ମାନେ ମୋର ଅସୁବିଧା ଟା କଣ ହେଇଛି ମୁଁ ଜାଣିପାରୁିନି। ମୋର ଜିମେଲ କାମ କରୁନି କଣ ଅସୁବିଧା ହଉଛି ମୋର।
ତମ କାମ କମ୍ପଲିଟ୍ କର ତମେ କାଲି କହିଲ ସାଙ୍ଗ ସାଙ୍ଗେ କରି କି ଦେଲି ବଟ ଆଜି ଆମ କାମ ଟିକେ ଆଗକୁ ବଢୁ ତାପରେ ମୁଁ ଦେବି।
ନାଇଁ ନାଇଁ ଏଇଟା ପାତର ଅନ୍ତର ହଉଛି।
ନା ତମ କାମ କାଲି ମୁଁ ସାଙ୍ଗେ ସାଙ୍ଗେ କହିଲ କରିକି ଦେଲି ବଟ ଆଜି। ଦିନଟା ମୋ ତମ କଥା କାଲି ମୁଁ ଶୁଣିଛି ଆଜି ମୋ‌ କଥା ସୁ
ହଁ କିନ୍ତୁ ଜିମେଲ ଟା ମହାନ୍ତି ନାମରେ କରିବ ମହାନ୍ତି ନାମରେ।
ହଁ କଣ ଲ ସାଗର ମହାନ୍ତି ରଖିଦଉଛି ନାଟା।
ଉଁ ନା। ଅ ମାନେ ମହାନ୍ତି ନାଇଁ ନାଇଁ ଇଏ କି ନା ବରା ମହାନ୍ତି। ବରା ମହାନ୍ତି କା ନା ରେ ହୁଏ। ନାଇଁ ନାଇଁ ଏତେ କଥା ନାଇଁ ମହାନ୍ତି ତାପରେ ଚାରି ପାଞ୍ଚଟା ନମ୍ବର ତମ ମନ ଇଚ୍ଛା ତମ। ପ୍ରିଅ ନମ୍ବର ଦେଇଦବ ପାଞ୍ଚ ଦୁଇ ତିନି ଚାରି ଏମିତି ଲେଖା।
କି ବି ଖାଲି ମହାନ୍ତି।
ମହାନ୍ତି ଖାଲି ମହାନ୍ତି।
ଆଉ ଟାଇଟେଲ ନାହିଁ।
କାହିଁ ଟାଇଟେଲ କଁ ରଖିବା ଦରକାର ତମକୁ ତ ଖାଲି କହିଲି ମହାନ୍ତି ରଖିବାକୁ। ତମେ କହୁଛ ଟାଇଟେଲ ରଖିବାକୁ ତ ମୁଁ ଏତେ କଥା କହିଛି ଆବଶ୍ୟକତା ଠୁ ଟିକେ ଅଧିକ। ହଁ ସେଇ କଥା।
ଆଉ ହଉ ହଉ ରଖୁଛି ହଉ ମୁଁ କରିକି ଦେବି ଫ୍ରି ହେଲେ।
ହଉ।